ଲ। ହାଲୋ। ହାଲୋ।
ଜୟ ଜଗନ୍ନାଥ୍।
ଜୟ ଜଗନ୍ନାଥ୍ -କଣ୍ କରୁଥିଲେ?
ବସିଥିଲି -ଆପଣ?
ହଁ। ଛାତ ଉପରେ ବୁଲୁଚି କହୁନାହାନ୍ତି।
ଆଉ ପାଣିପାଗ?
ସେଇ ଭଳିିଆ।
କେମି ତି
ବର୍ଷା -ବର୍ଷା ତ ହଉଥିଲା ପୁରା ସଖାଳ ପହ ନା ନା ଏବେ ହଉନି। ସଖାଳୁ ହଉଥିଲା ସାତଟା ସାଢ଼େ ସାତଟା ବେଳେ ଛାଡି ଯାଇଚି। ଆପଣଙ୍କ ଆଡେ ହଉଚି?
ଅ ହୋ- ହୁଁ ହଉଚି। ଏ ଫିମ୍ପି ପ
ଆପଣଙ୍କ ଓହୋ ଆମର ଟୋଟାଲେ ମୁଁ ତ ଛାତ ଉପରେ ଏମିତି ବୁଲୁଚି। ଖିଆପିଆ ସରିଲାନି -ଖିଆପିଆ ସରିଲାଣି?
ହଁ ଆପଣଙ୍କର? କଣ ଖାଇଚନ୍ତି କଣ?
ନାନ୍ କୁ ତଡକା କ-ରୁଟି ହେଇ ଚି ହେଲେ ମୁଁ ତ ରୁଟି ଖାଉନି ରୁଟି ହେଇଚି ସେମାନେ ତାଙ୍କର ମାନେ ବାବା, ମାମା, ଭାଇ କଣ ଖାଇଚନ୍ତି ମୁଁ ତ ଜାଣିନି ମୁଁ ନାନ୍ କୁ ତଡକା ଖାଇଚି।
ଓ ହ।
ଆପଣ କଣ ଖାଇଥିଲେ? ହାଲୋ।
ହଉ।
ଓୁଁ ହୁଁ।
ଆଉ
ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ ଆପଣଙ୍କର?
ହୁଁ- ହୁଁ ଆମର ସମସ୍ତଙ୍କର ପୁରା ଓକେ।
ଆଉ ଆପଣଙ୍କୁ କଣ ଭଲ ଲାଗେ? ଆଇଟି ଆଇ କୋର୍ସ କରୁଚି। ଆଇଟି ଆଇ ସରିବ ଏବେ ସେଖେଣ୍ଡ୍ ଇୟର୍।
ଓହୋ କେତେ ଆଉ କଣ। ମୋର ଏବେ ଦଶମ ସରିଲା।
ଓହୋ ଟେନ୍ଥ ଟେନ୍ଥ ପରେ କ ଟେନ୍ଥ ପରେ କଣ କରିବେ?
ଆର୍ଟ୍ସ କରିବି ଫର୍ମ ପ ଦେଇଛି ଆସିଲେ ଆଡ଼ମିସନ୍ କରିବି।
ଆପଣଙ୍କ ଘର?
ଭୁବନ୍।
ଭୁବନ୍ ପୁରା ପ୍ରପୋଲି।
ନା ପ୍ରପର ଭୁବନ ତ ନାହିଁ। ଭୁବନ୍ ଠୁ ଆଠ କିଲୋମିଟର ଦୂର। ଯୋଉ କୁନିନ୍ଦା ଜାଣିଛନ୍ତି।
ହଁ।
ଆପଣଙ୍କର କୋଉଠି ଭୁବନ କି?
ନାଁ ନାଁ କାମାକ୍ଷୀ
ଆଉ। ଓହୋ ନା ଭୁ ଆମର କୁନିନ୍ଦା କୁନିନ୍ଦା ଆମର।
ହ।
ଆପଣଙ୍କର କେତେ ଭାଇ ଭଉଣୀ? ହାଲୋ।
ଆପଣଙ୍କ ଆଡେ କଣ ଫସଲ ବାଜି ଇ ଫସଲ ରୋଇଲେଣି ମାନେ ଧାନ ଆଉ।
ରୋଇଲେଣୀ। ଆମ ଘରେ ବି ତ ମାନେ ଆମ ଘର ବଡ ବାପା ବାବା ହେରିକା ସବୁ ଯାଇକି ରୋଇଲେଣି ତ। ଯେ ତଳି ପକାନ୍ତିନି ନା।
ତଳି ହଁ ହଁ।
ହଁ ସେ ତଳି ପକେଇ ପକଉଥିଲେ ଦି ଦିନି ହେଲାଣି ପକେଇଲେଣି। ଏମିତି ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ସେ କେତେବେଳେ ଧାନ ହେଇ ଚାଉଳ ବାହାରି ସାରିବଣି। ଟାଇମ୍ କେତେ ଜଲଦି ପଳଉଚି।
ଖାଲି କଣ ଧାନ ରୁଆଯାଏ ଆଉ କିଛି ରୁଆଯାଏନି।
ହଁ ହଁ ଲକ ଆମ ଘରେ ତ ଖାଲି ଧାନ ଆମର କରାଯାଏ। ଲୋକ ମୁଗ, ବିରି, ସୋରିଷ, ରାଶି ସବୁ କରୁଛନ୍ତି। ସୂର୍ଯ୍ୟମୁଖୀ।
ଉଁ ହୁଁ।
ଆପଣ କେତେ ଭାଇ ଭଉଣୀ?
ଆମେ ଦି ଭଉଣୀ ମୁଁ ଗୋଟିଏ ଭାଇ।
ତିନି ଜଣ ଆପଣ ବଡ।
ନା ନା ଦିଦି ବଡ ଦିଦି ହଁ।
ତାପରେ ଆପଣଙ୍କ ଝିଅ।
ଝିଅ।
ମାନେ ଭଉଣୀ। ଆଉ ଆ ବ ବଡ ସାନ ଓହୋ। ଆପଣଙ୍କ ଜଏଣ୍ଟ ଫ୍ୟାମିଲି ନା ପୁରା ସିଙ୍ଗିଲି।
ନାଇଁ ନାଇଁ ଜଏଣ୍ଟେ ଆମର ତ ଅଲ ବଡ ପରିବାର କିନ୍ତୁ। କହିବାକୁ ଗଲେ ଆମ ଘର ମେମ୍ବର ହେଲେ ପାଞ୍ଚ ଜଣ ଆଉ।
ଅ ହ। ନାଇଁ ଆପଣଙ୍କ ବଡ ବାପା ବାପା ସେମାନେ ମିଶିକି ଯୋଉ ସମସ୍ତେ ସେମାନେ କେତେ।
ଏମିତି।